ହଁ।
କଣ କରୁଛୁ?
ଏ ବସିଛି ଦୋକାନରେ ଆଉ।
ଆଉ କଣ ଖାଇଥିଲୁ?
ଖାଇଥିଲି ପାଉରୁଟି ଆଉ କ୍ଷୀର।
ଆଉ ତମ ଘର ପାଖ ପାଖରେ କାଲି ବାହାଘର ଆଉ ଟେଣ୍ଟ ଫେଣ୍ଟ ବନ୍ଧା ହେଇଛି ନା ନାଇଁ।
ନାଇଁ ଆମ ସାହି ପୁଅ ପିଲା ସବୁ ବାନ୍ଧିଛନ୍ତି। ଆଜି କଣ କରିବେ ମେହେନ୍ଦୀ ହଳଦୀ।
ତାଙ୍କ ଛାତ ଉପରେ।
ନାଇଁ ମା ଆମ ଗଳିରେ ଆମ ଗେଟ୍ ପାଖରେ ସେ କଣଟାରେ।
ଆଉ ବଢ଼ିଆ ଲାଗୁଥିବ ତ ମାଇକି ବଜଉଥିବ ତାଙ୍କର ତ ମାଇକ ଅଛି।
ହଁ ମାଇକି ଲଗେଇ ଦେଇଛନ୍ତି ହାଲୋଜିନି ତିନି ଚାରିଟା ମାରି ଦେଇଛନ୍ତି ସେଇ ଯୋଉ ହଁ କୁଣ୍ଡଟାରେ ଗାଧାନ୍ତି ସେଇ କୁଣ୍ଡ ଟା ଆଣିକି ଗୋଟେ ଥୋ ହଁ ସେଟାକୁ ଆଣିକି ଗୋଟେ ଥୋଇ ଦେଇଛନ୍ତି।
ଆଉ ବଢ଼ିଆ ଲାଗିବ ତ ଆ ତୁ ଜଲଦୀ ପଳେଇବୁ ଦୋକାନରୁ ଦେଖିବୁ।
ହଁ ଏ ନଅଟା ବେଳେ ଯିବି ଆଉ।
ନଅଟା ବେଳ ଆଉ କଣ ଛୁଆ ଖାଇବା ପିଇବା ପୁଅ କରୁଛି ନା ନାଇଁ।
ନା ଆମ ସେ ତ ଇଏରେ ଚ ଆଡଜଷ୍ଟ କରିକି ଚଳଉଛନ୍ତି।
ପୁଅର ବା ଭଲ ରୋଜଗାର ଅଛି।
ରୋଜଗାର ଯେ ଗାଁରେ ଏବେ ଗୋଟେ ଘର କରିଦେଇନାହାନ୍ତି କି।
ଓହୋ ତାଙ୍କ ଗାଁ ତାଙ୍କ ଗାଁ କୋଉଠି?
ହଁ ଗାଁ ଟା ସେଇ ଆଡେ ବା କୁଆଡେ।
ଓ ଏବେ ଘର କରୁଛନ୍ତି ଗାଁ ରେ।
ହଁ ସେ ଗାଁ ରେ ଗୋଟେ ଘର କରିଦେଇଛନ୍ତି ଆଉ। ସେ ପଇସାରା ସବୁ ସେଇଠି।
କେଡ଼େ ବଡ଼ ଘରଟା?
ତାଙ୍କର ଆଗରୁ ଥିଲା ସେଇଟା ଆଉ ଖାଲି ଛା ତ ପକେଇଦେଲେ ଆଉ ହଁ।
ଆଉ ତୋ ତମର ଘର କରିବା କଥା କଣ ହେଲା।
ଆମର ଦେଖିବା ଏଇ ଆଠ ତାରିଖ ଦିନ ଯିବେ ଗାଁକୁ କଣ ଡାକିକି କାହାକୁ ଜୋ ତିସ ଦେଖେଇବେ ଆଉ।
ଆଉ ଗୁଣ୍ଡିଚାର ଯଦି ଶୁଭ ପକେଇଥାନ୍ତ ପକେଇଥାନ୍ତ ନା ଆଉ।
ଆଉ ଗୁଣ୍ଡିଚା ତ ଆଠ ତାରିଖରେ ଗଲେ, ଗୁଣ୍ଡିଚା ବା ଷୋଳରେ।
ହଁ ଆଉ ସେ ଜାଗା ବା ସଫା ହବ ପୁଣି।
ସଫା ହବ, ସାଙ୍ଗେ ସାଙ୍ଗେ ଜେସିବି ଡାକିଲେ ସଫା କରଦବ ଆଉ। ସେ ତ ସାଙ୍ଗେ ସାଙ୍ଗେ ରାମ୍ପିକି ସଫା କରଦବ ସଇଲା। ଖାଲି
ତ ସବୁ କାମ ହେଇଯାଉଛି ଆଉ। ନନା ଦେୁଖୁନୁ ଆମର ଜେସିବି ରେ ନିଅଁ ଖୋଳିକି କେଡେ ସୁନ୍ଦର ପଟାପଟ ପାଚେରି କରିଦେଲା। ଏ ଲୋକ ଖୋଳିଲେ ବହୁତ ସମୟ ନଉଛନ୍ତି।
ହଁ, ନାଇଁ ଆମର ଆମର କଲା ଯେ ମଝିରେ ମଝିରେ ଗୋଟେ ଗୋଟେ ପିଲର ଦେଇଥିଲେ ଭଲ ହେଇଥାନ୍ତା। ସବୁବେଳେ ପାଣି ସେପଟେ ଯିବା ଆସିବା କରୁଛି। ଆଉ ପାଣି ଗୁରା ସେପଟେ ଯିବା ଆସିବା କରୁଛି, ଆଉ ଗଳି ପଡ଼ିବନି।
ଟ୍ରଙ୍ଗ୍ ହବନି?
କେଜାଣି।
ନା ମ ପାଣି ଇଏ ଦୂରେଇକି ଯାଉଛି। ସେ ଭିତୁରିଆ କରୁଛି ପା। କିଛି ହବନି।
ସେ ଯେତିକି ବି କରିଛି ସେତିକିରେ ଆରାମ ସେ ଦିଟା ରୁମ ବାହାରି ପଡିବ। ଖାଲି ଏଆଡେ ସେଆଡ଼େ ବଢୁଉଛି ଆଉ।
ମାନେ ସେ ଯେତିକି କରିଛି, ଆମର ଏପଟେ ଗୋଟେ ମାନେ ଖଞ୍ଜା ବୁଲି ଯାଇଥାନ୍ତା। ସେ ଯେବେଠୁ ପଇସା ଖର୍ଚ୍ଚ କରିବା ଆରମ୍ଭ କଲାଣି, ଗୋଟେ ବଢିଆ ଖଞ୍ଜା ବୁଲିକି, ଛାତ ପଡି ଗୋଟେ ଶାନ୍ଦାର ଘର ହେଇଥାନ୍ତା। ନା। ଖାଲି ଇଆଡେ ସିଆଡେ କରୁଛି, ମାନେ ଆଖି ପାଉନି। ଏଠି ଖଣ୍ଡେ ହେଲେ ଆଉ ଖଣ୍ଡେ ଯାଇକି ସିଆଡେ। ଆଉ ଖଣ୍ଡେ ସିଆଡେ। ସେ ସେଇଥିପାଇଁ ଭାରି କାଟୁଚି ସେଠି କାମ କଲା ବେଳୁ, ନା।
ଆଉ ସବୁ ଘର ଗରା ପୁଣି ସାଇଥିବ ନାଁ
ହଁ ଧର ଏମିତି ଗୋଟେ ଘର କରିକି, ହେଟି ଲାଟିନ୍ ଟିକେ କରିଦେଇଥାନ୍ତା। ମୋ ବଉ ତାର ତାରି
ହଁ। ସେ ସାଇଟିକୁ ଯେମିତି କଲା ଛୋ ଛୋଟିଆ କି ଗୁହାଳ ଖଣ୍ଡେ କରିଦେଇଥାନ୍ତା, ସରିଥାନ୍ତା।
ହଁ, ସେଇଠି ଗୋଟେ ଏତେ ବଡ ଘରଟା।
ହୁଁ। ସେ ପୁଣି ପାଚେରୀ ଭଳିଆ କରିଛି ଯେ, ସେ ପୁରା ମେଘନାଦ ପାଚେରୀ।
ହଁ ବା, ଏତେ ବଡ ବି ଦରକାର ନଥିଲା ହେଠି। ଏଟା ଖାଲି ଖର୍ଚାନ୍ତତା ନା ଆଉ। ହେ ଖାଲି ଖର୍ଚ୍ଚାନ୍ତ। ମାନେ ତାକୁ ଗାଇଡ କରିବାକୁ କେହି ନାହିଁ ଆଉ। ତାକୁ ଆଜି ଫୋନ୍ କରିଥିଲୁ?
ହ ନାଇଁ ଆଜି ତାକୁ ଫୋନ କରିନଥିଲି ମ, ଇଏ କିଏ ଗୋଟେ ଫୋନ କରିଥିଲା ଯେ ପଚାରୁଥିଲି। ମୁଁ କହିଲ ତ ଆଖି ଟା କମିଲାଣି ନା ନାଇଁ? କହିଲା ହଁ କମିଗଲାଣି। ଯୋଉ ଗାଈ ମାରିଦେଇଥିଲା।
ଓ ହୋ। ମୁଁ ତ ତାକୁ କାଲି ଫୋନ କରିଥିଲି ଯେ କହିଲା ଫୁଲା ଟା କମିଲାଣି, କିନ୍ତୁ ନାଲିଟା ବଢିଛି। ଆଉ ନାଲି ପାଇଁ ଯାଇଥିଲି ଡାକ୍ତର ଦେଖେଇ ଔଷଧ ଆଣିକି ଆଇଲି। କହୁଥିଲା।
ହଁ। ନାଁ କାଲି ବୋ ହଁ ସେ ବି କହୁଥିଲା, କହିଲା ଦେଖେଇଲା ଡାକ୍ତର କହିଲା ନାଇଁ କିଛି ହେଇନି। ନହେଲେ କଟକ ଯାଇଥାନ୍ତା ଦେଖିଇ।
ବୋଉ କୁ କହିଲେ ଦି-ଦିଟା ବେଲପତ୍ର ଖାଇବ। ଏ ଯୋଉ ସକାଳୁ ତାର ଯୋଉ ଗ୍ୟାସ ଟା ହଉଛି ବେଲପତ୍ର ଦିଟା ଖାଇଲେ, ତାର ଆଉ ଗ୍ୟାସ ହବନି। ଯଉ କହୁଛି ମତେ ଛାତି ଟା ପୋଡିଲା ଭଳିଆ ହଉଛି, ବେଲପତ୍ର, ଭେଷୁଙ୍ଗା ପତ୍ର ସେଇଠି ଅଛି ଫ୍ରେଶ୍ ଫ୍ରେଶ୍? ଦାନ୍ତ ଘଷି କି ଦିଟା ଖାଇଦବ, ଆଉ ଗ୍ୟାସ କମିଯିବ। ଭଲ ରହିବ ତାର।
ସେ ଖାଇଲେ ହବ ନା ଆଉ।
ହଁ ତାକୁ ବୁଝେଇ କହିଲେ ଖାଇବ, ତାକୁ ଜଗିକି ଦେଇକି ଆସିଥିଲେ ହେଇଥାନ୍ତା, ମୁଁ ମନରେ ମୁଣ୍ଡରେ ପଶିଲାନି। ଏବେ ଯୋଉ ମୁଣ୍ଡରେ ପଶିଲା। ଆଉ ରଜ ମହୋତ୍ସବ ପିଲା ଆଉ କଣ କହୁଥିଲେ ନା ଆଉ ଫୋନ କରିନାହାନ୍ତି?
ନା ମ ଏଇନେ ଆଉ ଏଥିରେ ଆଉ ସେ ମୁଣ୍ଡ ପୁୁରୋଉ ନାହାନ୍ତି ତାଙ୍କର ଯୋଉ ଗୋଟେ କାମ କରୁଛନ୍ତି। ଆଇଛି କଣ ହଁ। ସେଇଆଡ଼େ ତାଙ୍କର ସବୁ ଆଉ ହଁ।
ଗ୍ରୁପ ଫ୍ରୁପ ଉଡ଼େଇ ଦେଲେ ସଇଲା ଆଉ ବି ତାଙ୍କର ଗୁଡ଼ାଏ ସମୟ ଲସ୍ ହେଲା ଯେ।
ଆଉ।
ତାଙ୍କର ଗୁଡ଼ାଏ ସମୟ ସେ କମ ଧନ୍ଦା କରିଛନ୍ତି ଏତେ ସମୟ ସେ କାମ ସବୁ ଛୁଆ ବି ତ ସେ ଗୋଟଏ କଥା କହୁଥିଲେ କହିଲେ ଆମେ ଯଦି କାମ କରିଥାନ୍ତୁ ଆମେ କେତେ ପଇସା ପାଇଥାନ୍ତୁ।
ହୁଁ।
ଇଆଡ଼େ ଆମେ ବେକାର ଆମ ଟାଇମ୍ ଲସ୍ ହେଲା।
ଆଉ କେହି ଗୋଟେ ମାନେ ଅଁ କଣ ହେଲା? ହଁ ମାନେ ଭଲ ହେଇଛି ବି କହିଲେନି ଓଲଟି ଆସିକି ବାରିଲେ ଏ ଟା ଏମିତି ହେଇଥିଲେ ହେଇଥାନ୍ତା ସେମ ଆ ଏରା ଛୁଆଙ୍କ ମନ ଦୁଃଖ ହେଲା ନା
ହଁ ଯଦି କହିଥାନ୍ତେ କି ଯାହା ହୋଉ ଛୁଆ ମାନେ ଗୋଟେ କେଡ ବଡ଼ ଆୟୋଜନ କରିଦେଲେ। ତାହେଲେ ଗୋଟେ ବଢ଼ିଆ ହେଇଥାନ୍ତା। କେତେ ଖୁସି ହେଇଥାନ୍ତି ସେମାନେ ଖୁସି ହେଇଥାନ୍ତେ।
ତ ବର୍ଷା ହେଲା ଯେ ଗଲା ସବୁ ଆଉ ଏବେ କେତେ ବଢ଼ିଆ ପାଗ।
ହଁ ବା ଖରା ହେଇଥିଲା ବରଂ ଚଳିଥାନ୍ତା ଆଉ ସେ ଭଲ ଆୟୋଜନ କରିଥିଲେ କିନ୍ତୁ ଅସୁବିଧା ହେଲା ଆଉ କଣ ହବ।
ହଁ ବା।
ଆଉ ଝିଅ ଟା?
ହେ ଝିଅ କୁଆ ଜାଣିନି ମୁଁ କହିଲି ଏଠି ଆଜି ହୋଉଛି ମାଇକି ବାଜିବ ଥା ଘରେ।
ଓହୋ କେତେବେଳଠୁ ଆରମ୍ଭ ହବ।
ହେ ଆଠଟା ବେଳୁ କରିବେ ବୋଧେ ଆଉ।
କାଲି ତ ବୋହୁ ଆସିବ ହାରି ଆଉ ନା କାଲି ବା କାଲି କିନ୍ତୁ ବଢ଼ିଆ ଦିନରେ ତା ବାହାଘର ହେଲା ନା ପୁଅଟା ସବୁବେଳେ ଠା କୁରଙ୍କ କାମ କରୁଛି ବୋଲି କାଲି ଦେଖୁନ ଆଚାର୍ଯ୍ୟ ଦେବଙ୍କ ଜନ୍ମ ତିଥି ପୁଣି ଶୁକ୍ରବାରେ। ମାନେ ସେ ବି କହିଲା କହିଲା ବାଇ ଚାନ୍ସ ହେଇଯାଇଛି ମୁଁ ଜାଣିନି। ବାଇ ଚାନ୍ସ ହଁ ମୁଁ କହିଲି ତମେ ଠାକୁରଙ୍କୁ ଭଲ ପାଆ ତ ତେଣୁ ସବୁ କିଛି ଇଏ ହେଇଯିବ ଆଉ।
ନାଇଁ ଯୋଉ ସିଏ ତ ଏଗାର ତାରିଖ କୁ କହୁଥିଲେ କିନ୍ତୁ ପୁ ତାଙ୍କର ସୂ ଜିଲା ଏଇ ମାନେ ଛବିସିକି ସିଏ କିନ୍ତୁ ପୁଅ ଭାଇ କହୁଥିଲେ କି ନାଇଁ ଏଗାର ତାରିଖରେ ମାନେ ଜଲ୍ଦି କରିଦବା ବୋଲି।
ଓ ହୋ।
ତାଙ୍କର ସୂଜିଛି ଏଇଠିକି ଆଉ।
ଭଲ ଦିନରେ ସୂଜିଛି ଆଉ ବରଯାତ୍ରୀ କାଲିି କିଏ ଯିବ?
ନାଇଁ ବରଯାତ୍ରୀ କେହି ଯିବେନି ତାଙ୍କର ଦେଇ ପାରିବେନି ସେ କହିଲେ ତମ ବରାତ୍ରୀ ଯଦି ଆଣିବ ଖାଇବାକୁ ଦବ।
ହଁ ଠିକ କଥା କାଲି ପୁଅ କୁ ବାପା ପଚାରୁଥିଲେ କହିଲେ ଆ ପୁଅ ବରଯାତ୍ରୀ କେତେ ନବ କାହାକୁ ନାହିଁ। ଏକୁଟିଆ। ଆ ସତ ପୁଣି ଖାଇବା ଗୋଟେ ଗୋଟେ ମିଲ ଦୁଇଶହ ଟଙ୍କା।
ଆଉ ସେଠୁ କୁଆଡ଼ୁ ଦେବେ?
ଦୁଇଶହ ଟଙ୍କା ଏଭବ୍ ହେଇଯିବ ନା ସେ ପୁଣି ଗାଡ଼ି ଟା କରିକି ନିଅ ହେରା ଖର୍ଚ ନା। ଆ ଏଇଠୁ ଭୋଜି ଦେଲା ମାନେ ଗୋଡାଏ ଟଙ୍କା ସରିବ।
ହଁ କଣ କରୁଥିଲେ ବିରିୟାନୀ କଚୁମ୍ବର ଆଉ କଣ ଗୋଟେ ମ ପନିର ହଁ ତାହେଲେ ଛତୁ ହେଇଥିବ।
ବିରିୟାନୀ, କଚୁମ୍ବର, ଛତୁ, ଆଉ ଖୀରି, ଆଉ ଗୁପ୍ ଚୁପ୍ ଜଦି ସାଇଟ୍ ରେ ରଖିବେ ରଖିବେ ଆଉ। ଆ ତା ସହିତ ବି ଆଉ କିଛି ଦରକାର ନାହିଁ, ବିରିୟାନୀରେ ତ ସବୁ ଜିନିଷ ପଡିଥିବ।
ହୁଁ।
ତାଙ୍କ ଭୋଉଣୀ ବାଘରକୁ ବି ସେମିତି କରିଥିଲେ ବୋହୁତ ଟେଷ୍ଟି ହେଇଥିଲା।
ନା ମ ତାମରେ ପଇସା ପଇସା ଥିଲେ ହବ ନା ଉଡେଇ ଦେଲେ କଣ ହବ?
ହଁ ଦି ପଟ ଯାଁକ ଖର୍ଚ୍ଚ କଲାଳୁ କେତେ ଖର୍ଚ୍ଚ ନା ପ୍ରକୃତରେ ମାପି ଚୁପି ଚଳେଇିଆ କଥା ଏବେ ଏବେ ମାନେ ଯେମିତି ଖର୍ଚ୍ଚ ବଢିଲାଣି, ଆଉ
ଛେ ବା
ଦାୟିତ୍ୱ ନ ରହିଲେ ଭାରି ହଇରାଣ ହବ ମଣିଷ।
ହଁ-ଅ।
ଦେଖି ଚାହିଁ ଖର୍ଚ ନ କଲେ ଆଉ କର୍ପୁର ଆସିଲାଣି ଦୋକାନ କୁ?
ନାଇଁ ମୁଁ ଆଉ କାଇଁ ଯାଇଚି କି ରଜକୁ ତ ଗାଁକୁ ପଳେଇଲି ଆଉ କୁଆଡେ ଯାଇଚି?
ଓହୋ ଆଉ କଁ କୋହୁଥିଲୁ।
ମୁଁ କଲି ଆଜି କଣ ରୋଷେଇ?
ଏଇନା ରାତିରେ?
ହଁ।
ରାତି ରୋଷେଇ କଥା ଭାବିନି, ତୁ କରିଦେଇକି ଆସିଚୁ।
ଏ ନା ମୁଁ ପଳେଆଇଚି। ଆମର ଆଜି ଚକୁଳି ହବ ତା ସହିତ ବୁଟ ଡାଲି ଅଛି ଯଦି କରିଦେବେ ଆଉ‌।
ହଉ ବୁଟ ଆଳୁ କଁ କରିଦେବେ ମାମା ଆଉ।
ହଁ।
ଓହୋ ପ୍ରାୟେ ଟାଇମ ତମ ଚକୁଳି, ନା?
ହଁ ଏ ଅଟା ରେଟ ଯୋଉ ସେଥିପାଇଁ ଆମ ବୋଉ ଅଧିକାଂଶ ଟାଇମ୍ ଚକୁଳି କରିଦୋଉଚନ୍ତି। ଉଷୁନା ଚକୁଳି ଅରୁଆ ବି ନୁଅଁ।
ଉଷୁନା ଚାଉଳ କେତେରେ କେତେ ବିରି ପଡୁଚି?
ସେରା କେତେ କେଇ ଜାଣି ପକୋଉଚନ୍ତି ମୁଁ ଦେଖିନି?
ସେଇଟା ନରମ ହୋଉଥିବ ତ, ନା?
ହଁ ନରମ ହୋଉଛି ସେଟା ବି ପେଟ ମାନେ କିଛି ଖରାପ ହବନି ଉଷୁନା ଟା।
ଆଉ ଯୋଉ ଇଏ ବଢିଆ ନରମ ହୋଉଥୁବ, ଆଉ ଗୋଟେ କଥା କଁ କହିଲୁ ଯୋଉ ଓ ଉଷୁନା ଚଉଳଟା କେତେ ସମୟ ବତୁରା ହେଉଛି?
ଉଷନା ଚାଉଳଟା ସେଟା ସଖାଳୁ ବତୁରେଇ ଦୋଉଛନ୍ତି ସେଟା ବୋହୁତ ଟାଇମ ଲାଗିବ ନା ସେ
ସନ୍ଦା
ହଁ ପୁରା ସଖାଳୁ ବତୁରୋଉଛନ୍ତି ସନ୍ଧ୍ୟାଅଳୁକୁ ବଟା ହୋଉଛି।
ଓହୋ ଚୁନି ଖାଉଛି ଭଲ ପାଉଛି ଝିଅ ଟା?
ହଁ ସିଏ ତାର ଖାଉଚି ଚକୁଳି।
ସ୍କୁଲ ଗଲାଣି ନା ଯାଇନି?
ହଁ ସ୍କୁଲ କାଲିଠୁ ଗଲାଣି ପା।
ଓହୋ। ଆଉ ଆଉ କଁ ତା ତା ଏଇନା ଟିଉସନ ହୋଉଥିବ ତ?
ହଁ ଟିଉସନ ସଇଲାଣି ଏଟା ଆ ଆସିଲାଣି ବୋଧେ ବାହାରେ ଦୋକାନ ବାହାରେ ଠିଆ ହେଇଛି।
ଓହୋ।
ହୁଁ।
ଓ ଟ୍ୟୁସନରୁ ଆସି ସଇଲେ ପଳେଇ ଆଉଚି ଏୟା ଟିକେ ବୁଲି
ହଁ ମୁଁ ଆଜି ତ ମନା କରିକି ଆସିଥିଲି କଣ ପଳେଇ ଆସିଲଣି ତ।
ହଁ ଆସିଥିବ ଟିକେ ବୁଲିଦବ ଆଉ।
ନାମ ସିଏ ହେ ଆସୁଛିହାରି ଏଠିକି ଚାଉମିନ ଖାଇବ ବୋଲି ଦୋକାନ ଆଗରେ ଗୋଟେ ହେଇଛି ତ ଫାଷ୍ଟ ଫୁଡ।
ଓହୋ। ଆଉ ଟିକେ ସୁଟିଂ କରିକି ଛାଡିବୁ ପୁଅଭାଇର ଯଦି ଥିବୁ ସିଆଡେ। ଏ ତୁ କଣ ଛାଡିବୁ ଏ ପିଲା ତ ଛାଡିପକେଇବେ ସବୁ।
ହଁ ଯଦି କରିବେ ଛାଡିବେ ଆଉ।
ହଁ ତଥାପି ମୁଁ ଦେଖା ତୁ ଛାଡିବୁ ଗୋଟେ ଦିଟା ହ। ଏ ଖୁସି ଆଉ ମାଇକି ବଜେଇକି ନାଚିବେ ଏନା ପିଲେ ଆଉ। ଆଉ ଚାଉମିିନ କେତେ ଟଙ୍କା ନଉଛି ପ୍ଲେଟଟାକୁ? ଚାଉମିନ୍ ପ୍ଲେଟ କେତେ ଟଙ୍କା ନଉଛି?
ଆଉ ଚାଉମିନ ପ୍ଲେଟ୍ ଟା କଣ ଏବେ ଚାଳିଶ ଟଙ୍କା ଲେଖିଲାଣି କାଲିଠୁ ଗୋଟେ ନୂଆ ପୋଷ୍ଟର ମାରିଛନ୍ତି ତ।
ଓହୋ। ଆଉ ରୋଲଗୁଡା?
ରୋଲଗୁରା ପଚାଶ।
ଓହୋ ଦିନେ ମୁଁ ପଇସା ଦେବି ତାକୁ ବରାଦ କରିକି ଦିିନେ ପଠେଇବୁ ଖାଇବା।
ହଉ।
ବରାଦ କରିକିଦୋବୁ ଭଲକି ଦବ ହେଲା। ମ ଯା ଛୁଇଁ ପାଇଁ ଚାଓମିନ ଆଣିବୁ ଯା।
ହୋଉ ହୋଉ ହଁ।